ହାଲୋ।
ହାଲୋ।
ହାଲୋ।
ହଁ ମ୍ୟାଡମ୍ କୁହନ୍ତୁ।
ହାଲୋ, ହଁ ମ୍ୟାଡ଼ମ୍ ନମସ୍କାର।
ନମସ୍କାର ଶୁଭ ସକାଳ।
ଶୁଭ ସକାଳ। ଭଲ ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ କେମିତି ଅଛନ୍ତି?
ଆଜ୍ଞା।
ମୁଁ କହିଲି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି। ଆଉ ଖାଇବା କଣ ହେଲାଣି?
ହଁ ଖାଇବା ଖାଇଥିଲି ରୁଟି ଆଳୁ ଭଜା ଖାଇଥିଲି ଆଉ। ଆପଣ କଣ ଖାଇଲେ?
ମୁଁ ବି ରୁଟି ଆଉ ଆଳୁ ବୁଟ ଡାଲି ତ
ଓହୋ। ଆପଣ କଥା ଟା କଟୁଛି।
ଆଉ କଣ କରୁଛନ୍ତି ଏବେ?
ନାଇଁ ବସିଥିଲି ଆଉ ଖାଇବା ତ ଖାଇକି ଆସିଲି, ବସିଥିଲି ଗଡ଼ୁଥିଲି ଆଉ। ହଁ ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ, ହଁ ମ୍ୟାଡମ୍ କୁହନ୍ତୁ ଶୁଭୁଚି।
ହଁ ହପ। ହଁ ନା ଏମିତି ବାସ୍। ଆଉ କଣ ଆଗକୁ କଣ ଅଛି କଣ କରିବେ କଣ? ଏବେ ତ ବୋହୁତ୍ ସାରା ପର୍ବ ଭି ଏବେ ରଜ ଗଲା ଆଗକୁ ହୋଲି ଆସିବ
ଆଉ ହୋଲିରେ ତ ମୁଁ କୁଆଡେ ଯାଏନି। ମତେ ଟିକେ ହୋଲିରେ ମାନେ ଆଲାର୍ଜି ହୁଏ ବୋଲି ମୁଁ ଖେଳି ପାରେନି।
ଅହଁ ହଁ ନା ମୁଁ ମତେ ହୋଲି ପସନ୍ଦ ନାହିଁ। ମୁଁ ବି ଖେଳିନି ରଙ୍ଗ।
ମାନେ କଣ କହିଲେ ମାନେ ମୋ ଦେହରେ ଟିକେ ଯାଏନି। ଯୋଉ କଲରରେ କେମିକାଲ ମିଶାନ୍ତି ନା କଣ ମାନେ ମୁଁ ଉଁ ହେ ମାନେ ମୁହଁରେ ଇଏ ହେଇଯାଏ। ମାନେ କୁଣ୍ଡେଇ ହୁଏ। ଆଉ ମାନେ ଫଳି ଯାଏ। ତ ମୁଁ ହୋଲି ଖେଳେନି ପୁଣି ଥଣ୍ଡା ତ ମୋ ଦେହରୁ ଟୋଟାଲି ବିଲ୍ କୁଲ୍ ବି ଯାଏନି।
ଆଉ ଥଣ୍ଡା ଯାହେତୁ ଯାଇନି ମା ସବୁବେଳେ ମନା କରନ୍ତି ଖେଳା ଖେଳି କରିବାକୁ କିଏ ଆସିଲେ ଏମିତି ଟିକେ ଟିକେ ଲଗେଇ ଦିଅନ୍ତି। ନହେଲେ ସେମିତି ଯାଇକି ବାହାରେ କୋଉଠି ତ ଖେଳା ଖେଳି ମୁଁ କରେନି। ଆଉ
ମୁଁ ତ ଖେଳେନି କିନ୍ତୁ ୟା ପୂର୍ବ ବର୍ଷ ମୋ ନାନୀ ଆଙ୍କେ ଆସିକି ପୁରା ଜବରଦସ୍ତ କରିକି ଲଗେଇ ଦେଇଥିଲେ। ସେଇଟା ମତେ ବି ଭ ଭଲ ଲାଗେନି ସେମିତି ନାଇଁ କି ରଙ୍ଗର ପର୍ବ ଖେଳିବାକୁ ଭଲ ଲାଗେନି କିନ୍ତୁ କାହିଁକି ଯେ ଏବେ ଯୋଉ ବଡ ହେଇଗଲା ପରେ ଆଉ ଗୋଟେ କିଛି ପର୍ବପର୍ବାଣୀର ସେ ମଜା ଆସେନି।
ମଜା ଆସେନି ହଁ।
ହଁ ଯୋଉ ଛୋଟବେଳେ ଯାଉ ଆମର ଉତ୍ସାହ ଯୋଉଥାଏ।
ମତେ ଭଲ ଲାଗେ ଖେଳିବାକୁ ମତେ ସବୁ ପର୍ବପର୍ବାଣି ଭଲ ଲାଗେ। ଆପଣଙ୍କ ଯୋଉ ଆମର ଦୀପାବଳି ବି ଆସେ ମୋତେ ବାଣ
ହଁ।
ଫୁଟେଇବାକୁ ବୋହୁତ ଇଚ୍ଛା ଥାଏ। କିନ୍ତୁ ମୁଁ ଛୋଟୋ ବେଳେ କଣ ହେଇଛି ଦିନେ କଣ କରୁଥିଲି ଯୋଉ ଆପଣ ଜାଣିଥିବେ ଆମର ଝିର୍ ଝିରି ବାଣ ଗୋଟେ ଆସେ
ହଁ ହଁ ସେଇଟା ହିଁ ମୁଁ କହିଥାନ୍ତି ଆପଣଙ୍କୁ ସେଇଟା ହିଁ ଫୁଟୋଉଥିବେ ବୋଧେ।
ସେଇଟା ଲଗୋଉଥିଲି ସେ କଣ ହେଇଛି ନା ତାର ଯୋଉ ଗୋଟେ ଲୁହାର ଥାଏ ସେ ତାତି ଗଲା। ମୁଁ ଛୁଆଟେ ଦେଇଥିଲି ମୁଁ ଜାଣିପାରଲିିନି ମୁଁ କଣ କଲିି ତାକୁ ଦିଟା ଧରିଥିଲି ଗୋଟେ ହାତରେ ସି କଣ ହେଲା ମୋ ହାତରେ ପଡିଗଲା ହାତରେ ଯେମିତି ଓଲଟିକି ପଡିଗଲା ସେ କଣ ହେଲା ହା ପୋଡିଗଲା ପୋଡିଗଲା ପରଠୁ ମୋର ଗୋଟେ ଭୋ ଭୟ ରହିଯାଇଛି ତା ପରଠୁ ମତେ କୌଣସି ମାନେ ଏମିତି ଏଁ ଉଁ ଦୀପ ଜାଳିବାକୁ ହୋଉ ଦୀପ ଜାଳିଲେ ମୁଁ ଟିକେ ସତର୍କତା ସହିତ ଜାଳେ କାଳେ ଓଲଟି ଯିବ କି? ଇଏ ହେଇଯିବ କି ମତେ ବୋହୁତ ଡର ଲାଗେ। ମା ମତେ ଛାଡନ୍ତିନି ସେଥିପାଇଁ କୁହନ୍ତୁ ଯାନା ତୁ ଆଉ ରେ ପୋଡି ହୋବୁ। ଆଉ ତୁ କରେନା ମୁଁ ଦୂରରୁ ଥାଇକିରି ଟିକେ ଦେଖିଦିଏ ବାଣ ଫୁଟେ ଯେତେବେଳେ ହୁଏ ଆକାଶରେ ମୋତେ ଭଲ ଲାଗେ ଦେଖିବାକୁ। ମାନେ
ହୁଁ ନାଇଁ ବାଣ ଫୁଟେଇବା ଦ୍ଵାରା ବି ଯୋଉ କଣ କି ଆମର ଯୋଉ ଧୂଆଁ ତାର ହୁଏ ସେଟା ବାୟୁ ପ୍ରଦୂଷଣ ବି ହେଇଥାଏ ହଁ। ପୁଣି ତାର ଯୋଉ ଶବ୍ଦ ଏତେ ଜୋରରେ ଯୋଉ ଢୋ ଢା ସା
ହଁ ହଁ ଧ୍ୱନି ପ୍ରଦୂଷଣ ବି ହୋଉଚି ବାୟୁ ପ୍ରଦୂଷଣ ବି ହୋଉଚି।
ହଁ ସେଥିପାଇଁ ସବୁବେଳେ ନା ଆମେ ଟିକେ କମ ଯେହେତୁ ସେ ଧୂଆଁ ଆମର ଏବେ ବାୟୁମଣ୍ଡଳ ପୁରା ଗାଡି ମଟର ଚାଲି ଚାଲି ଚାଲି ଚାଲି ତାପରେ ଗଛ କାଟି କାଟି ଏବେ ସବୁ ହଉ ଚିନା ସେ ପ୍ରଦୂଷଣ ଗୁଡା ଆମେ ଟିକେ ସତର୍କ ରହିବା ବି ନିହାତି ଦରକାର ଯେ ସବୁ ଜିନିଷ କେମିତି କମ୍
ତ ସେମିତି ନୁହେଁ ଯେ ଆମେ ଆମ ପରମ୍ପରାକୁ ତାମାନେ କର କାରଣ ଅଛି ମାନେ ତ ଟିକେ ଯାହାହଲେ ବି ସେଇଟା ଗୋଟେ ମାନେ ଆନନ୍ଦ ବୁଝିଲେ କି ନାଇଁ କିନ୍ତୁ ର ଯୋଉ ଆମେ ଅଧିକ କରିଦଉଛେ ତାକୁ ଟିକେ କମେଇବା କଥା ମାନେ ଯେମିତି ଆପଣ ଧରନ୍ତୁ ଅ ଆପଣ ଏବେ ଦୀପାବଳି ଆସିବ ମନେକର ଦୀପାବଳିରେ ଆପଣ କଣ କରିବେ? ମାନେ ବାଣ ଫୁଟାନ୍ତୁ ମନା ନାହିଁ ଆପଣ କମ ସମୟ ଧରି ଫୁ ଯେମିତି ଆପଣ ଗୋଟେ ତିରିଶ ମିନିଟର ସମୟ ନିଅନ୍ତୁ ସେଇ ଭିତରେ ଯାହା କର ଦେ କିନ୍ତୁ ଛୁଆ ଛୋଟ ଛୋଟ ଛୁଆ ବି ଅଛନ୍ତି ସେମାନେ ତାଙ୍କର ମନ ଆନନ୍ଦ ପାଇଁ କଣ କରନ୍ତି? ନା ରାତି ସାରା ବସିକି ଫୁଟେଇବେ। ତ ସିଏ କଣ ହଉଛି?
ସେମାନଙ୍କୁ ତ ବୁଝେଇ ହବନି ନା କିନ୍ତୁ ତାଙ୍କୁ ରୋକି ହବ ଯେ ଏବେ ନୁହଁ ଆଉ ଟିକେ ପରେ ସେମିତି ସମୟ କୁ ଟିକେ କଣ ବଢେଇ ବଢେଇ ସେମାନଙ୍କୁ ବୁଝିେଇକି କରିହବ। କିନ୍ତୁ ଆମେ ଯେହେତୁ ବଡ ହେଇ ଗଲିଣି ବୁଝିବା ସୁୁଝିବା ଆମେ ଟିକେ ନିଜକୁ ସତର୍କତାର ସହିତ ଆମେ ସମସ୍ତଙ୍କୁ ସଚେତନ କରିବା ଯେ କେମିତି ଟିକେ ମାନେ କଣ?
ସେମାନେ ହଁ ହଁ ଏଇ ଭିତରେ ଟିକେ ଧ୍ୟାନ ଯେମିତି ରଖିବେ ଆଉ।
ହୁଁ ହୋଲି ବି ଆମେ କଣ କରୁଛେ ନା ମନ ଇଛା ରଙ୍ଗ ଲଗେଇ ଦଉ
ବହୁତ ଆପଣ ବିଶ୍ଵାସ କରିବେନି ଆ ଏଇ ଥର ଯୋଉ ଆ ଗତ ବର୍ଷ ଯାଇଥିଲା ହୋଲି ଟା ଗୋଟେ ଛୋଟ କୁକୁର ଅଟେ। ଛୁଆ କୁକୁରଟେ।
ହୁଁ।
ତାକୁ ଛୁଆ ମାନେ କଣ କରୁଚନ୍ତି ତା ମୁହଁ ସାରା ହୋଲି ହୋଲି ଲଗେଇ ଦେଇଚନ୍ତି। ହୁଁ ହୋଲି ଲଗେଇଲା ପରେ ସେଥିରେ ତ କେମିକାଲ ଥାଏ ନା। ସିଏ ସିଏ ତ ଜୀବଜନ୍ତୁ ସେମାନଙ୍କର। ତ ମାନେ ପାଟି ଫିଟୁନି ଆଉ ସେମାନେ ଆମ ଭଳିଆ ନା କଥା କହିପାରିବେ ନା ତାଙ୍କୁ କିଛି ଅସ ସୁବିଧା ହେଲେ ସେମାନେ କାହାକୁ ଜଣେଇ ପାରିବେ ତା ଦେହରେ ଏତେ ସାରା ମାନେ ଘା ହେଇ ସାରିଥିଲା ତା ପରଦିନ ମତେ ବହୁତ ଦେଖିକି କଷ୍ଟ ଲାଗିଲା କାରଣ ତାଙ୍କ ଚମଡା ଗୁଡା ପତଳା ଗୁଡା ଛୋଟ ଛୋଟ ଛୋଟ ଛୁଆ ଗୁଡା ନା ପତଳା ଗୁଡା।
ହଁ ସେମାନଙ୍କର ଲୋମ ଏତେ ହେଇନଥିବ ନା ସେମାନଙ୍କୁ ରକ୍ଷା କରିବାକୁ ଆମର ଯଦି ଏ ପୋଷାକ ଟା ଆମକୁ ସବୁ ଜିନିଷ ରୁ ଟିକେ ରକ୍ଷା କରିଦଉଛି।
ବହୁତ୍ ଦୁଃଖ ଲାଗିଲା ମତେ ଦେଖିକି। ଆଉ କଣ କରିବା ଛୁଆ ମାନେ ତ ସେମିତି ଟିକେ ଦୁଷ୍ଟାମି କରିବେ। ସେମାନେ ଗାଈ ହୁଅନ୍ତୁ ପଶୁ ପକ୍ଷୀ ତୁ ସମସ୍ତଙ୍କୁ ସେମାନେ ମାନେ ନିଜ ସହିତ ହୋଲି ଖେଳନ୍ତି ପାଣି ଢାଳି ଦିଅନ୍ତି। ଆଉ ଗୋଟେ ଗୋଟେ ଜାଗାରେ ହୁଏ ଓଜଣା ଲୋକଙ୍କୁ ବି ଜବରଦସ୍ତି ନେଇକି ମାନେ କରନ୍ତି ସେଟା କରିବା କଥା ନୁହେଁ ପ୍ରକୁତରେ।
ହଁ ନାଇଁ ସମସ୍ତଙ୍କ ଅନୁମତି ରେ କରିବା ଟା ଭଲ କାହିଁନା କାହାର କି ଛି ଅସୁବିଧା ଥିବ କିଛି ବି ଇଏ ରେ।
ଆଜ୍ଞା।
ହୁଁ। ଯେନ୍ତି ଜଣକୁ ଜଣକୁ ଖାଇବାରେ ଥାଏ ଅସୁବିଧା ନା ଖାଇଦେଲେ ତାଙ୍କ ଦେହ ଖରାପ ହେଇଯାଏ।
ହୁଁ।
ଗୁଟ ବାଦାମ ରେ ଥାଏ କାହାକୁ କୋଉଥିରେ ବାଇଗଣ ରେ ଥାଏ ଥାଏ ନା। ଖାଇଦଲେ ତାଙ୍କୁ ଘା ହେଇଯାଏ କି ଫଳିଯାଏ।
ପୁ ତ ଅଛି ଆଉ ମୁଁ କାହାକୁ କହିବି ମୁଁ ମାନେ ବାଇଗଣ ଯଦି ଖାଇ ବିି ମୋ ଜୀଭ କୁଣ୍ଡେଇ ହୁଏ ମତେ ମାନେ ଆଲର୍ଜି ହେଇଯାଏ।
ଖାଇଲେ ଯୋଉ ଜୀଭଘା ହେଇଯାଏ ସେଇଆ ହେଇଯାଏ ପିଆଜ ଖାଇଲି ମାନେ ମୋ ପେଟ ଗୋଟେ ଅଛି। କୁହନ୍ତି ପିଆଜ ଖାଇଲେ ଆମର ପାଚନ ଶକ୍ତି ବଢେ। ମାନେ ଜଲଦି ଆମ ଖାଇବା ଗୁରାକୁ ପଚେଇ ଦିଅ ମାନେ ଭିତରେ ଜଲଦି ଜିର୍ଣ୍ଣ ହେଇଯାଏ। କିନ୍ତୁ ପିଆଜ ଖାଇଲେ ମୁଁ ପା ଟିରେ ଘା ହେଇଯାଏ ଆଉ ପିଆଜ ଖାଇଲେ ମତେ ଗୋଟେ ମୋ ପାଟିର ଯୋଉ ସ୍ଵାଦ ବହୁତ ଅଲଗା ହେଇଯାଏ।
ଆଉ ଗୋଟେ ଅଛି କଣ କହିଲେ ଆମର ସାରୁ ସାରୁ ଖାଇଲେ ବି ଆପଣ ଦେଖିବେ ସମ ମାନେ ଅଧିକାଂଶଙ୍କର ହା ତ କୁଣ୍ଡେଇ ହୁଏ ପାଟି କୁଣ୍ଡେଇ ହୁଏ ହଁ-ହଁ-ହଁ-କିନ୍ତୁ ଜଣେ ଜଣେ ଛନ୍ତି ସାରୁକୁ ଚକଟା କରିକି ବି ଖାଆନ୍ତି ମୋର ଜଣେ ଭାଇ ଅଛନ୍ତି ତାଙ୍କୁ ସାରୁ ଚକଟା ଭାରି ଭଲ ଲାଗେ। ସେ ଝାରୁ ଚକଟା ଖାଆନ୍ତି ମୁଁ କହେ ତମେ କେମିତି ଖାଉଚ ତମ କଣ ପାଟି କୁଣ୍ଡେଇ ହଉନି? ମୁଁ ତ ଧରିଲେ ବି ସାରୁ ମୋର କୁଣ୍ଡେଇ ହୁଏ।
ଯୋଉ ଆମର ଅକ୍ଷୟ ତୃତୀୟାରେ ଯୋଉ ଡାଲମା ବନେଇନି?
ହଁ-ହଁ-ହଁ।
ହଁ ସେଇ ଯୋଉ ପୁରା ଘାଣ୍ଟ ଡାଲମା ଯୋଉ ବନେଇ କେନ୍ତି ନ ମାନେ ସାଧାରଣ ଦିନରେ ବି ତମେ ଯଦି ବନେଇବ ସେମିତି ଖାଇଲେ କିଛି ହବନି ସେଇଟା।
ହଁ କାହାର କୋଉଟା ରୁଚି
ହଁ ହୁଏ ସେମିତି।
ଆଉ ଚାଉଳ ଆପଣ ଜାଣିଥିବେ ମୁଁ ଦେଖିଚି ମୋ ସାଙ୍ଗ ଗୁଡା କୁହନ୍ତି ଯେ ସେମାନଙ୍କର ଅରୁଆ ଚାଉଳ ଟା ଦେହରେ ଯାଏନି। ମୁଁ ଆଶ୍ଚର୍ଯ୍ୟ ହୁଏ ମୁଁ କାରେ କାହିଁକି ଯାଏନି ନା ସେମାନଙ୍କର କୁହନ୍ତି ଯେ ମାନେ କିଛି ଗୋଟେ ଗ୍ୟାସ ପ୍ରୋବ୍ଲେମ୍ ହୁଏ। ମାନେ ପେ
ହଁ ସେଇଟା ହୁଏ ସେଇଟା ହୁଏ ତାଙ୍କର ଜୀର୍ଣ୍ଣ ହୁଏନି ମୋର ବି ହୁଏ ଆ ଆଗରୁ ଯେତେବେଳେ ମୁଁ ଯୋଉ ଅରୁଆ ଚାଉଳ ଯୋଉ ଘର ବାଲା ଅରୁଆ ଚାଉଳ ନାଇଁ ଯୋଉ ଦେଶୀ ସେଇଟା ଖାଇଦେଲେ ନା ମୋର ଜୀର୍ଣ ହୁଏନି ମତେ ବାନ୍ତି ହୁଏ ନାଇଁ ତ ମତେ ପେଟ ଜୋରେ କା ଟେ ମତେ ଯଦି କିଣା ଅରୁଆ ଚାଉଳ ଦେବେ ସେଇଥିରେ ମୁଁ ଭାତ ଖାଇବି ସେଇଟା ଟିକେ କଣ କି ଆମ ଘର ଅରୁଆ ଚାଉଳ ଜଲ୍ଦୀ ସିଝିଯାଏ। ଜଲ୍ଦୀ ତା ହେଇଯାଏ ତାର ଭାତ୍। କିନ୍ତୁ ଯୋଉ କିଣାଟା ସେଟା ଆମର ଯେମିତି ଏବେ ଉଷୁନା ଭାତ ଯେମିତି ଟା ମାନେ ସମୟ ଲାଗିକି ହବ କୁ ସେଇଟା ସେମିତି ହୁଏ ଟିକେ। ଆଉ ସେଇଟା ଟିକେ ଭାତ ବି ଟିକେ ଖିଲା ଖିଲା ମାନେ ତାର ଅଲଗା ଅଲଗା ହେ ହୁଏ କିନ୍ତୁ ଯଦି ଦେଶୀ ଚାଉଳ ରୋଷେଇ କରିବ ପୁରା ଲାଖିଯିବ ସେଇଟା।
ହଁ ମାନେ କୁହନ୍ତି ତ ମତେ ଟିକେ ଅଜୀବ୍ ଲାଗେ। ମାନେ ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗେ ଯେ ଅରୁଆ ଚାଉଳ କଣ ପାଇଁ ଯାଏନି ମୁଁ କୁ ମୋର ଯାଏ ମୁଁ ତ ଖାଏ ହଁ ହଁ। ହଉ ଏମିତି କଥା ଆଉ।
ହଁ ଭଲ ଲାଗିଲା। କଣ ଏବେ ମୋର କାମ। କଣ କହିଲେ?
ନାଇଁ ନାଇଁ କଣ କହୁଥିଲେ ରହିଗଲେ
ହଁ ମୁଁ କହୁଥିଲି ଏବେ ତ ମୋର ବହୁତ ସାରା କାମ ଅଛି ମୁଁ ଏବେ କରିବାକୁ ଯିବି।
ହୁଁ।
ଆଉ ସମୟ ପାଇଲେ ମୁଁ ଆପ୍ ଆପଣଙ୍କ ସହିତ ଏମିତି କଥା ହେବି ଆପଣଙ୍କ ସହିତ କଥା ହେଲେ ଭଲ ଲାଗୁଚି। ହୁଁ ଆପଣ ବହୁତ ଭଲ ଭଲ କହୁଚନ୍ତି ଏଇଟା ସେଇଟା ସବୁ ଭଲ ଭଲ କଥା। ତ ମୁଁ ସମୟ ପାଇଲେ ଆପଣଙ୍କୁ ନିହାତି କଲ୍ କରିବି ଧନ୍ୟବାଦ ମାମ୍।